ହ୍ୟାଲୋ ଆପଣଙ୍କୁ କଣ ମୋ କଥା ତ ସ୍ପଷ୍ଟ ଭାବରେ ଶୁଭୁନାହିଁ କି?
ହଁ ସ୍ପଷ୍ଟ ଭାବରେ ଶୁଭା ଯାଉଛି କୁହନ୍ତୁ
ମୁଁ କହିଲି ଆପଣ ଏଡିକି ନାକରୁ ଛୁଆଟେ ହେଇଛନ୍ତି ଭୁଇଁରୁ ଏଯାଏଁ ଉଠୁନାହାଁ ଉଠୁ ଉଠି ନାହାନ୍ତି ଏତେ ବଡ ବଡ଼ କଥା କହିକି କଣ କହିଲେ ଏକ ଦୁଇ ତିନି ଚାରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆପଣ ଏଇ କାମ କରୁଥିଲେ ମାନେ କଣ ଆପଣ ଆପଣଙ୍କ ଛୁଆ ବେଳୁ ହଉଛି ମାଆ ପେଟରୁ ରହିଲା ବେଳେ କଣ ଏଇ କାମ ଶିଖିକି ଆସିଥିଲେ ନା ମା ପାଟ ରହିଲା ବେଳେ କରୁଥିଲେ ବା ଏତେ ଉଡ଼ ଉଡ଼ ହଉଚ଼ନ୍ତି।
ଶୁଣନ୍ତୁ ଆପଣ ଗୋଟେ ଶୈଳୀ ଦେଇକି ପ୍ରଥମେ କଥା ହୁଅନ୍ତୁ ଠିକ୍ ଅଛି। ଏବଂ ଆପଣ ଜାଣିଥିବେ କି ମୁଁ ସେଇ କାମ ଟା ଦୀର୍ଘ ପାଞ୍ଚ ବର୍ଷ ହେଲା କରି ଆସୁଚି। ତ ସେଥିରେ ମୁଁ ଯାହା ଦେଖିଚି ସେତେବେଳେ ମୁଁ ପ୍ରଥମ କରୁଥିଲି ପ୍ରଥମେ ତ ମୋ ପାଖରେ କିଛି ଗାଇଡାନ୍ସ ନଥିଲା ମୋର ଯିଏ ଭଗିନୀ ଥିଲେ ସେ ମତେ ଖାଲି କହିଦେବେ କି ନା ଯା ତୁ ଏମତି ଟାଇପିଂ କରିଦେ ଶୁଣିକି ତ ମୁଁ ସେଇଥିରୁ ନିଜେ ମୋର ଶୈଳୀ ବନେଇ ବନେଇ ନିଜେ ସବୁ ପଢିକି ଶିଖିଚି। ତ ଏବେବି ମୁଁ ସେମିତି ହିଁ ନିଜ ଦ୍ଵାରା କରୁଚି ଆଉ ମୋର ଯେତେବେଳେ ସେଇ ସବୁ ଶି କିମି ଚାଲିଥିଲା ମୋର ସବୁ ସଠିକା ଥିଲା। ତ ଆପଣ ଏଇ କଥା ଗୁଡା ଛାଡିକି ଟିକେ ଭଲ କଥା ହେଲେ ଭଲ ହୁଅନ୍ତା।
ମୁଁ କହୁଥିଲି କି ଆପଣଙ୍କୁ ଆପଣଙ୍କ ମାମା ଯେତେବେଳେ ବାଡ଼ାନ୍ତି ଆପଣଙ୍କୁ କେମିତି ଲାଗେ?
ପ୍ରଥମତ ମୋ ମାମା ମତେ ବାଡ଼ାନ୍ତିନି।
ଆଉ କଣ ମୁଣ୍ଡ ଉପରେ ବସେଇକି ରଖନ୍ତି ଗେ୍େଇ କରିକି
ହଁ ସେ ମତେ ମୁଣ୍ଡରେ ବସେଇ ଚ଼ନ୍ତି ଗେହ୍ଲି କରି।
ପ୍ରଥମତଃ ଆପଣ ହସ ବନ୍ଦ୍ କରନ୍ତୁ। ଏଇଟା ହସିବାର ପ୍ରୋଗ୍ରାମ୍ ନୁହେଁ ଯେ ଆପଣ ଏତେ ହସୁଚ଼ନ୍ତି। ଆମେ ଗୋଟେ କାମରେ ଅଛେ ଆମେ ଗୋଟେ କାମ କରୁଛେ ଆପଣଙ୍କର ଏତେ କଣ କୁରୁ ଉପରୁ ପଶି ଯାଉଚି ମୁଁ କିଛି ଜାଣିପାରେନି। କାଲି ତ ମୁଁ ଭାବୁଚି ଆପଣଙ୍କୁ ସତରେ ଆପଣଙ୍କ ମାମା ଙ୍କ ପାଖରେ କମ୍ପ୍ଲେନ୍ ଦେଇକି ମାଡ଼ ଖୁଆଇବାକୁ ପଡ଼ିବ ଆପଣଙ୍କୁ ଆଉ ସେ ଦିଦିକୁ। ଛାଡ଼ନ୍ତୁ ଆଉ ଗେଣ୍ଡୁ ଖବର କଣ ଟିକେ କହିଲେ?
ଗେଣ୍ଡୁ ଖବର ଆଉ କଣ ସିଏ ତ ବହୁତ ବ୍ୟସ୍ତ ଲୋକ। ଆପଣ ତ ଜାଣିଥିବେ ଆପଣ ତାକୁ ପଚାରିଥିଲେ କି ତାର କଲେଜ ସ କୁଲ କୋଉ ଦିନ ଖୋଲିବ ତ ସେ କହିଥିଲେ ତୁ କେମିତି ଜାଣିଲୁ। ହେଲା ତ ଏବେ ସେ ସ୍କୁଲ ଟିଭସନ୍ ଏସବୁଥିରେ ବହୁତ ବ୍ୟସ୍ତ ରହି ଯାଉଛନ୍ତି ତ ଆମେ ବି ତାଙ୍କ ଦର୍ଶନ ପାଉନାହୁଁ।
ମାନେ ତାଙ୍କର ଦର୍ଶନ ପାଇବା ପାଇଁ ମଧ୍ୟ ଗୋଟେ ସମୟ ସୁବିଧା ଦେଖିବାକୁ ପଡିବ କାରଣ ସିଏ ଏ ଏତେ ବ୍ୟସ୍ତ ମଣିଷ ଆଉ କୁହନ୍ତୁନି ମାନେ ତାଙ୍କର ତାଙ୍କର ଆଗରୁ ସେ ଆମର ଗୋଟେ ହଉଚି ଘରୁ ବାହାରୁ ହିଁ ନଥିଲା ହେଲେ ସେ ବିଦ୍ୟାଳୟ ଯିବା ପରଠାରୁ ମାନେ ଆଉ ଆମ ଘରକୁ ଅନଉବରଙ୍ଗ ନାହିଁ। ହେଲେ ଏଇଟା ଗୋଟେ ମତେ ଆପଣ ଗୋଟେ ଭଲ ସ୍ମୃତିଟେ ମତେ ମନେ ପକେଇଲେ କି ଯେତେବେଳେ ମୁଁ ତାକୁ ପଚାରିଲି କି ହୋଉଚି ତୋ ସ୍କୁଲ ଏଦିନ ଖୋଲିବ ମାନେ ସୋମବାର ଦିନ ମତେ ପୁରା ବଢିଆ ସେ କେତେ ସୁଟିଲି କେତେ ପ୍ୟାର ସେ ବଢିଆ ଷ୍ଟାଇଲ ରେ କହିଲା। ତୁ କେମିଜି ଜାଣିଲୁ ତତେ କିଏ କହିଲା ଖୋଲିବ ବୋଲି? ମାନେ ଏତେ ମାନେ ଛୋଟ ପିଲାଙ୍କ ମୁଣ୍ଡରେ ଏତେ ବୁଦ୍ଧି ଅଛି ବୋଲି ଆପଣ ଦେଖନ୍ତୁ। ଆଉ ମୁଁ କୋ ଭାବୁଥିଲି କି ଆପଣ ଯାଆନ୍ତୁ ଗେଣ୍ଡୁ ଘରେ ରହିବେ ଗେଣ୍ଡୁକୁ ମୁଁ ଆଣିକି ଆମ ଘରେ ରଖିବି କଣ କହୁଚ଼ନ୍ତି?
ଆରେ ଆରେ ନିଶ୍ଚିନ୍ତ ରୂପେ ଆପଣ ତାକୁ ଆଣିକି ରଖନ୍ତୁ ମୁଁ ଯାଉଚି ତାଙ୍କ ଘରେ ରହିବି। ଆପଣ ଯଦି ତାକୁ ଗୋଟେ ଘଣ୍ଟା ବି ସମ୍ଭାଳିଦେଲେନା ତାହେଲେ ମୋତେ କହିବେ। ତାପରେ କହିବେ କି ନାଇଁ ତୁ ଆମ ଘରକୁ ପଳେଇ ଆସେ ଆଉ ସେ କେମତି ତାଙ୍କ ଘରେ ରହୁ।
ଶୁଣନ୍ତୁ ପ୍ରଥମତଃ ଆପଣଙ୍କ ଭଳିଆ ଚଣ୍ଡି ଆଉ ଗେଣ୍ଡୁ ଭଳିଆ ଏତେ ଶାନ୍ତ ଶିଷ୍ଟ ପିଲା କିଏ କିଏ ସମସ୍ତଙ୍କର ଭଲ ପ୍ରିୟ ହେଇପାରିବ ଆପଣ ନିଜେ ହିଁ ମୋତେ କୁହନ୍ତୁ ନି। ଯେ ହିଁ ଗୋଟେ ଭାବନ୍ତୁ ଗେଣ୍ଡୁ ଏତେ ଶାନ୍ତ ଶିଷ୍ଟ। ଲାଙ୍ଗୁଡ଼ ବିଶିଷ୍ଟ ଛୁଆଟେ। ଏତେ ନିରୀହ ସରଳ ତା ମୁହଁକୁ ଦେଖିଲେ ଲାଗିବ କି? ସିଏ ମାଛିକୁ ମ ଟିକଏ ହେଲେ ବି କୁହେ ନାହିଁ। ଆଉ ଆପଣ କହୁଛନ୍ତି କି ସେ ଦୁଷ୍ଟ। ହେଲେ ଆପଣ ନିଜ ମୁହଁକୁ ଯାଇକି ଟିକିେ ଦର୍ପଣରେ ଦେଖନ୍ତୁ ମୁହଁ ଦେଖିଲେ ହିଁ ଜଣାପଡ଼ୁଛି କେତେ ଚଣ୍ଡି ଆପଣ ବୁଝିପାରିଲେ।
ହଉ ଭଲ ହେଲା ଆପଣ ତାକୁ ଆଣିକି ରଖନ୍ତୁ ଆ ମୋ ଡ୍ରେସ ତାକୁ ଦେଇଦେବି ପିନ୍ଧ
କାହିଁକି ଆମେ କଣ ପାଇଁ ତାକୁ ପୁରୁଣା ଡ୍ରେସ୍ ଦେବୁ ଆମେ ତା ପାଇଁ ନୂଆ ଡ୍ରେସ୍ କିଣିକି ଆଣିବୁ ଏମିତି ବି ଅବଶ୍ୟ ସିଏ ଆସିକି ଆପଣଙ୍କର ଦୁଇହଳ ଡ୍ରେସ୍ ପିନ୍ଧିଥିଲା ତାର ଫଟୋ ମଧ୍ୟ ଅଛି ଆପଣଙ୍କର ମନେ ଅଛି କଲର। ଟିକିଏ କହିବେ ସେ ଡ୍ରେସ୍ରା।
ହଁ ମୁଁ ଜାଣିଛି ସେ ମୋରି ଡ୍ରେସ୍ ଆସିକି ସବୁବେଳେ ପିନ୍ଧେ। ମୋରି ଖେଳନାରେ ହିଁ ତାର ରକଡ ମୋରି ଖେଳନରେ ହିଁ ସେ ଖେଳିବ। ମୋର ଖେଳ ନାହିଁ ଭାଙ୍ଗିକି ଯିବ। ତାର ମାନେ ମୁଁ ବୁଝିପାରିନି କେମିତିକା ସିଏ? ମାନେ ମୁଁ ଯୋଉଠି ବସିଥିବି ସେ କହିବ କି ନାଇଁ ମୁଁ ସେଇଠି ବସିବି ତୋଠି। ତାପରେ ମୋର ଟ୍ୟାକ୍ସି ଡ୍ରେସ୍ ଟା ଆପଣ ଦେଖିଥିବେ ହ୍ୱାଇଟ କଲର ଆଉ ୟେଲୋ କଲରହରେ ଟିକେ ବ୍ଲାକ୍ କଲର। ଥିଲା ଟକ୍ସ ସବୁ ଲେଖା ହେଇଛି ଟ୍ୟାକ୍ସ ଗାଡିର ବି ସେମିତି ଚିହ୍ନଟ ହେଇଛି। ସେ ସେଡ ଟା ତାପରେ ମୋର ଗୋଟେ ହାଫ ପ୍ୟାଣ୍ଟ ଥିଲା ସେ ତାକୁ ବି ପିନ୍ଧଥିଲା। ସେ ତିନୋଟି ତାର ସେମିତି ଛବିଶ ଥିଲା।
ଆଚ୍ଛା ଆଚଛା। ଆ ଯେଉଁ ହଳଦିଆ ରଙ୍ଗର ଥିଲା ତ ମୋର ମନେ ଅଛି? ଆପଣଙ୍କର ମନେ ଅଛି। ଏ ସିଏ ଯେତେବେଳେ ପାଣ୍ଡା ଆପଣ ଯଦି ତାକୁ ପାଣ୍ଡା ଦେଇଦେବେ ତାହେଲେ ସିଏ ହଉଛି ସେ ନେଇକି ସାଙ୍ଗେ ସାଙ୍ଗେ ପଳେଇବ ମୁଁ ଭାବୁଛି କି ତାକୁ ସେଇ ପାଣିଟା। ଦେଇଦେବି କାହିଁକି ନା ସିଏ ତ ନିଜେ ଗୋଟେ ପାଣ୍ଡା ଭଳିଆ ଦିଶୁଛି ନା ତ ତା। ତା କୁ ସେ ପାଣ୍ଡାଟା ଦେଇଦେଲେ ଭଲ ହୁଅନ୍ତାନି କଣ କହୁଛନ୍ତି।
ମୋ ମାମା ବି ଏଇ ମୋବାଇଲ ରେ ସେଇ ପାଣ୍ଡାକୁ ହିଁ ଦେଖୁଛନ୍ତି। ତାପରେ ମତେ ଠାରୁଛନ୍ତି କି ଦେଖ ଏଇ ପାଣ୍ଡା ଆଉ ତୋ ପାଣ୍ଡା ସେମ୍। ଆଉ ମୁଁ ଯଦି ଗେଣ୍ଡୁକୁ ବି ସେଇଠି ବସେଇଦିଏ ଗେଣ୍ଡୁ ବି ପୁରା ସମାନ ହେଇଯିବ। ସିଏ ନା ମୋ ପାଣ୍ଡା ଦେଖିକି ତା ସହିତ ଖେଳୁଥିଲା ତା ସହିତ ଫଟୋ ଉଠଉଥିଲା।
ତାକୁ ଯଦି ଗେଣ୍ଡୁକୁ ଯଦି ଆମେ ପାଣ୍ଡା ଭଳିଆ ଧଳା ଆଉ କଳା ରଙ୍ଗର ବେଶ କରିଦବା ତାହେଲେ ସେ ତ ପୁରା ପାଣ୍ଡା ଭଳିଆ ହେଇ ଦିଶିବ କାରଣ ତାର ପେଟ ଟା ବି ପୁରା ପାଣ୍ଡା ଭଳିଆ ହିଁ ହେଇଛି ପୁରା ସେମ୍ ଆଉ ଆପ ଆପଣଙ୍କର ମାମାଙ୍କୁ କଣ ଆପଣ ଆପଣଙ୍କ ଫୋନ୍ଟା ଦେଇଛନ୍ତି ଆପଣ କେମିତି ଦେଇପାରିଲେ?
ହଁ ସେ ସେଇଥିରେ ୟୁଟ୍ୟୁବ ର ସର୍ଟସ୍ ଦେଖୁଛନ୍ତି ସେଥିରେ ହିଁ ପାଣ୍ଡା ଥିଲା ପାଣ୍ଡା ଗାଜର ଖାଉଥିଲା ଗଛରୁ ପଡିି ଯାଉଥିଲା। ତାପରେ ସେ ପାହାଚ ପାହାଚ ହେଇକି ସେଥିରେ ଗଡିକି ପଳେଇ ଆସିଥିଲା।
ତାକୁ କୁହନ୍ତୁ ଏବେ କାମ କରିଲା ବେଳକୁ ଆଉ ଇଚ୍ଛା ନଥିଲା। ଏବେ ହଉଛି ଏ କଣ ଏଇ ରିଲସ ଦେଖିବାକୁ ତାର ଭାରି ନିଦ ଲାଗୁନି ଭାରି ମନ ହଉଛି ତାକୁ ଟିକେ ଏଇ କଥାଟା ଚିଲେଇକି କୁହନ୍ତୁ।
ହଁ ମୋ ବୋଉ ଯେତେବେଳେ କଥା ହୁଏ ଫୋନ ରେ ତାତେ ନିଦ ଲାଗେ କି ଆପଣ ଆଉ ଚି ଦିଦି ଭଳିଆ ଶୋଇପଡେ କଥା ହେଇ-ହେଇ। ହେଲେ ସେତେବେଳେ ତା ଘର ଲୋକଙ୍କୁ କଥା ଆସିବ କି ମୋବାଇଲ ଦେଖା ଆସିବ। ସିଏ ଶାନ୍ତିରେ ବସିକି ଦେଖୁଚି। ତାର ନିଦ କୁଆଡେ ହିଁ ଉଡିଯାଏ, ସେ ଆଉ ଗୋଟେ ବି ପାଣ୍ଡାର ଚିତ୍ର ଦେଖୁଛନ୍ତି। ପାଣ୍ଡା ସେ ଚକ ଭିତରେ ବସିକି ଗୋଲ ଗୋଲ ଘୁରୁଛି ମତେ ଦେଖଉଛନ୍ତି।
ତା ମାନେ ଆମ ଘରକୁ ଯେତେବେଳେ ପାଣ୍ଡା ଟା ଆସିନଥିଲା ସେତେବେଳେ ପାଣ୍ଡା ବିଷୟରେ କିଏ କିଛି ଜାଣିନଥିଲେ ହେଲେ ଯେହେତୁ ଏବେ ଆସିଗଲା ଏବେ ଖାଲି ତାରି ବିଷୟରେ ହିଁ ଚର୍ଚ୍ଚା ଚାଲିଛି। ତାକୁ ଜାଣିଛନ୍ତି ମୋ ମାମା ପୁରା ସାଇତିକି ଆଲଣା ଉପରେ ଗୋଟେ ଗୋଟେ ଜାଗାରେ ବାନ୍ଧିକି ରଖି ଦେଇଛି ଆଉ ତାକୁ ପଚାରିଲେ ସେ କହୁଛି ସିଏ ସେଠି ଆରାମ ସେ ଶୋଇଛି ତା ତା ସହିତ କାଇଁ ଲାଗୁଛ ସେ ସେଠି କେତେ ଆରାମ୍ସେ ଶୋଇଚି। ସେ ଶୋଇଥାଉ ବୁଝିଲେ।
ହଁ ସିଏ ସେଇଠି କେତେ ଆରାମ ସେ ଶୋଇଛି। ଆଉ ଜାଣିଛନ୍ତି କି ନାଇଁ ମୋର ଗୋଟେ ପାଣ୍ଡାର ଡ୍ରେସ ଟେ ବି ଆସିଛି। ସେଇଟା ନୀଳ ରଙ୍ଗର ହେଇଛି। ଆଉ ସେଇ ନୀଳ ରଙ୍ଗରେ ପାଣ୍ଡାର ସବୁ ଛୋଟ-ଛୋଟ ଛୋଟ-ଛୋଟ ଛବି ଗୁଡାକ ମଧ୍ୟ ଅଛି ଆଉ ଗୋଟେ ଜାଣିଛନ୍ତି କି ନାଇଁ ମୋ ମାମା ଏଇ ସପ୍ତାହେ ପୂର୍ବରୁ ଯାଇଥିଲେ ମୋ ବାପାଙ୍କ ସହ ମାର୍କେଟ। ସିଏ ସେଇଠୁ ଗୋଟେ ପୋଛା ଆଣିଛନ୍ତି ଘର ପୋଛା ପାଇଁ। ସେଇଥିରେ ବି ପାଣ୍ଡାର ଛବି ପଡିଅଛି।
ଦେଖିଲେ ମୁଁ କହୁଛି ନା ପାଣ୍ଡା ଆପଣଙ୍କ ଘରକୁ ଆସିଲାନି ତ ଆପଣଙ୍କର ଜାମାପଟା ବି ପାଣ୍ଡା ହେଇଗଲା। ଆପଣଙ୍କ ଘରେ ଥିବା ସବୁ ଆସବାବ ପତ୍ର ମଧ୍ୟ ବି ପାଣ୍ଡା ହେଇଗଲା। ଆଉ ମୁଁ ଗୋଟେ କଥା ଜାଣିବାକୁ ବୁଝିପାରୁନି। ଆପଣ କାଇଁ ଏତେ ଫୁଲେଇ ହେଇକି କଥା ହେଉଛନ୍ତି? ପାଣ୍ଡା ସହିତ କଣ କଥା ହେଇ ହେଇକି ଫୁଲେଇ ହେଇଗଲେଣି ନା କଣ।
ଆପଣଙ୍କୁ ଯାହା ଲାଗୁଛି ମୁଁ ଆଉ ସେଥିରେ ଆଉ କଣ କିଛି କରିପାରିବି। ତ ଆପଣ ଯାହା ଭାବିପାରିବେ।
ଆଉ ଆପଣ ଗୋଟେ କଥା ଜାଣିଛନ୍ତି କି ନାହିଁ ମୋ ମାମା ଆଜି ସକାଳେ ଚୁଟି କାଟି ଦେଇେଇଛି ଜାଣିଛନ୍ତି କି ନାହିଁ?
କଣ ମୋ ପୋଉ ଆଜି ସକାଳେ ଛୁଟି କାଟି ଦେଇେଇଛିଁ
ହଁ ତାକୁ କହୁନାହାନ୍ତି ସେ ଖୋଲିକି ଆପଣଙ୍କ ଆଗରେ ଫର ଫର କର ଆପଣ ଦେଖିବେ ମୁଁ ବି ଦେଖିକି ଆଶ୍ଚର୍ଯ୍ୟ ହେଇଗଲି ତାପରେ ମୁଁ ତାକୁ ପ ଚ ଚାାରିଲି ତମେ ଏତେ କେତେ ଏତେ କେମିତି ଛୋଟ କରିଦେଲ ଛୁଟି ନା ମୁଁ ମୋ ଝିଅ ଭଳିଆ ବବଗଡ କରି ବ ସେଥିପାଇଁ ଏତେ ଛୋଟ କରିଦେଇଛି ମୁଁ କହିଲି ଓହୋ ବପ ଗୋଟେ କରିବି କି ଆପଣଙ୍କ ସାନ ଝିଅଠୁ ଶିଖିଛନ୍ତି ସେ କହିଲା ହଁ ସାନ ଝିଅଠୁ ଶିଖିକି ବବଗଟ କରିକି ଫୁରୁ ଫୁରୁ ହେବି ମୁଁ କହିଲି ହଉ ହଉ ତାହେଲେ କରନ୍ତ ତୁ ଭଲ ହେଲା ଆପଣ ଆପଣଙ୍କ ମାମାଙ୍କ ଚୁଟି ଦେଖିଦେବେ ବୁଝିଲେ
ଆରେ ଆରେ ମୁଁ ଏବେ ତ ଖୁସ ରେ ହାତ ମଧଲିି ମତେ କୋଉଠି ହେଇଛା ମାନେ ମୁଁ ଯଦି ଚୁଟି କାଟିଦେବି ମତେ କହିବେ କି ମୁଁ କେତେ ତେଲ ନ ଦେଇଇକି ପଢେଇଥିଲି ତୁ କାହିଁକି କାଟିଲୁ ଏବେ ନିଜେ କାଟିଲା ବେଳେ ଠିକ ହ କାଲି ମୁୋତାଲି ମୁଣ୍ଡ ଟା ଧୋଇକି ମୋର ଛୁଟି ଟାକୁ ଆଉ ଟିକେ ଛୋଟ ଛୋଟ କରିଦେବି ଆଉ ଆଗରୁ ଯେମିତି ଥିଲା ଏବେ ତ ବହୁତ ବଢିଗଲାଣି ତ ମୁଁ ସେମିତି କାଟିଦେବି ହଉ ମୁଁ ତାହେଲେ ରଖୁଛି ବାଏ
ଆପଙ୍କହିତଥାବ ମୁଁ ଜମା ଇଚ୍ଛା ନେଇ ରଖନ୍ତୁ ଜଲଦି